ହଁ ଶୁଭୁଛି।
ହଁ ଶୁଭୁଚି ଆଉ କଣ କରୁଥିଲ?
ଏ ଖାଇକିକୁ ଆସିଲି ବସି।
ଓ ହଁ ଏ ନାଇଁ ମୁଁ ଖାଇବା ପିଇବା ସରିନି। ସେ ଛୁଆ ମାନେ ନା ଖାଲି ରୋଷେଇ ହେଇଯାଇଛି। ସେ ଛୁଆମାନେ? ଜୁସ୍ ଟିକେ ପିଇ ଦେଇଛନ୍ତି ତ ଫ୍ରୁଟ ଜୁସ୍।
ଓହ ଆଉ ଭୋକ ହେଇନଥିବ ଆଉ?
ହଁ ସେ ନାଇଁ ନାଇଁ ହଉଛନ୍ତି। ଆଉ ସେଇଥିପାଇଁ ହଁ। ଏଇଆ କଥା ଯଦିଁ କ ସିଏ ଖାଲି କହୁଛି ଆଉ ଟିକେ ଯାଉ ଆଉ ଟିକେ ଯାଉ। ଏଇ ସିଏ ବସିଛନ୍ତି ଏସି ଭିତରେ ବସିଛନ୍ତି ତ।
ଓହୋ।
କହିଲେ ହଉ ଟିକେ ବସିଥାନ୍ତୁ ଟିକେ ରେଷ୍ଟ ନେଇଯାଆନ୍ତୁ ଆଉ ଏଇ ନା ଆମ ଖାଇ ଚାଲନାହାନ୍ତି ମୁଁ କହିଲି ଚାଲ ଖାଇଦବା ନା
ନା ନା ମୋ କାଲି ଭାଇ ବି ସେଠି ବସିଛନ୍ତି।
ନାଇଁ ନାଇଁ ଭାଇଙ୍କୁ ଥାଇରଏଡ ଅଛି ନା ତ ସେ ସେଥିପାଇଁ ସେଠି ବସିନାହାନ୍ତି। ହଁ।
ଓହୋ। ଆଉ ତାଲେ ସକାଳୁ ମନ୍ଦିର ପଠେଇ ଦବ ପ୍ରାର୍ଥନା କରିବା ଗଟେ ଯାଆନ୍ତୁ। ଘରେ ଭଲ ଲାଗିବ।
ହଁ ହଁ।
ପ୍ରଣାମୀ ଦେଇକି ଆସିବେ ଠାକୁରଙ୍କୁ।
ହଁ ନାଇଁ ପଠେଇଦେବି ନା।
କାଲି ପଠେଇ ଦଵ।
ଆଉ ଆଉ ତମର ମନ ଅଛି ଯୋଉ ଯାଇଥିଲେ ଆମେ ବୁଲିବାକୁ।
କୁଆଡେ?
ଏଇ ଯୋଉ ଯାଇ ନଥିଲେ ଏବେ ମଝିରେ ଗୋଟେ ବଡ ଟ୍ରାଭେର ରେ। ଆମେ ସମସ୍ତେ ସବ ପରିବାର ତମ ହୁଁ କୁଆଡେ କୁଆଡେ ଯାଇଥିଲ ମନେ ଅଛି?
ଜାନୁଆରୀ ଏଗାର ହଁ। ଆମେ ଯାଇଥିଲେ ମୟରଭଞ୍ଜ ଖିଚିଙ୍ଗ। ମା କିଚକେଶ୍ଵରୀ ଆଉ ଭୀମକୁଣ୍ଡ ଆଉ ମା ତାରିଣୀ ଆଇଲା ବେଳୁ ମିନି କେଦାରନାଥ ଛତିଆ ପାଖରେ ଆଉ କୁଆଡେ ଯାଇଥିଲି ହଁ ଗଲାବେେଳୁ ଆନ୍ଦପୁର ଜଗନ୍ନାଥ ମନ୍ଦିର ଆରମ୍ଭ ହେଇଥିଲାଥିଲା ପ୍ରଭୁ ଜଗନ୍ନାଥଙ୍କ ନା
ହଁ। ଆଉ ଟିକେ ମା ବିରଜାଙ୍କ ପାଖକୁ ଯାଇଥାନ୍ତେ ଯେ ଆଉ ହେଇ
ଇଏ କିନ୍ତୁ ଦି ଦିନର ଟୁର ଥିଲା ଦିନେକ ଇଏ କମ୍ପ୍ଲିଟ ନୁହଁ। ମାନେ ଦିନେ ପୁରା ପଳେଇବ ସେ ମୁଣ୍ଡରେ ରହିବ ମୟୂରଭଞ୍ଜ ଆଡେ ସେକେଣ୍ଡ ଦିନ ଫେରିବ ନା।
ହୁଁ ହୁଁ।
ଦି ଦିନ ହେଲା ତମେ ଏଞଜୟ କରିପାରିବ।
ହଁ।
ଦିଦିନି ପୁଣି ଗାଡି ଟା ଏମିତି ତ ଏତେ ଟଙ୍କା ନେଲା। ପଣି ଆହୁରି ଆହୁରି କେତେ ଟଙ୍କା ରାତି ପଇସା ତାପ ଦିନର ଚାର୍ଜ ତ ନିଜର ଗାଡି ହେଲେ ହବ।
ହଁ।
ପର୍ସନାଲ ଗାଡି ନିଜ ଗାଡିରେ ଗଲା ଆଇଲ କିନ୍ତୁ ଏ ଦି ଦିନର ଟ୍ରାଭେଲିଙ୍ଗ ନା? କେତେ କିଲୋମିଟର ହେଇଥିଲା ତ?
ହେଇଥିଲା ପାଞ୍ଚଶହ କେତେ କିଲୋମିଟର ପାଞ୍ଚଶହ ଚାଳିଶ କିଲୋମିଟର ବୋଧହୁଏ।
କହିବାକୁ ଗଲେ ଆମେ କୋଉଠି ମାନେ ବେସି ସମୟ ବି ଲସ୍ କରିନେ ନା? କିନ୍ତୁ ଭଲ ଲାଗିଲା, ପରିବାର ଟା ସାରା ଯାଇଥିଲା ନା।
ହଁ ପ୍ରଥମେ ତ ଗାଡିରେ ନାଚ ଆରମ୍ଭ ହେଇଗଲା ନାଇଁ କି?
ହଁ ବା।
ଏଇଠୁ ବସୁ ବସୁକା ସମସ୍ତେ ଫାଷ୍ଟ ତ ଆମେ ଏଇଠୁ ପ୍ରଥମେ ବାହାରିଲେ ଆମ ଘରୁ ବାହାରିଲେ ଗଲେ ଅପାହାରରିକାଙ୍କୁ ନେଇକି ଆଇିଲେ। ଆସିକି କି ପୁଣି ତ ଯେଉଁ ଗଲେ ଆମର ହୁଁ। ସେ ଅପାଙ୍କ ତାଙ୍କ ଭଉଣୀ ଯିଏ ତାଙ୍କ ଭଉଣୀକୁ ଆଣିବା ପାଇଁ।
ହଁ।
ନାଇ ନେଇକି ଆସିବି ପୁଣି ତ ଗଲୁ ଯୋଉ ସିଆଡ଼େ। ଆ ଆମେ ପାଣି କୋଇଲି ହେଇକି ସବୁ ଗଲୁନି କି? ତାପ ତ ତା ଭିତରେ ଗାଡିରେ ଯୋଉ ନାଚ ନାଚ ଏତେ ନାଚ। ବାପରେ ବାପ ନାଚଚା ଦେଖି ଦେଖି କି ତ ବଲା ବା।
ମା କିଚକେଶ୍ଵରୀଙ୍କ ମନ୍ଦିର ଟା କିନ୍ତୁ ବହୁତ ସୁନ୍ଦର ହେଇଛି ନା।
ହଁ।
ମା ତତାାରଣୀଙ୍କ ଆଳତି ବି ବହୁତ ବଢିଆ ଲାଗିଲା।
ହଁ।
ଆଉ ଆସିଲା ବେଳୁ ଡେରି ହେଇଗଲା ବୋଲି। ହୁଁ ମିନିକଦାରନାଥ ମନ୍ଦିର ଟା ବନ୍ଦ ହେଇଗଲା ଆଉ।
ମନ୍ଦିର ଟା ବି କିନ୍ତୁ ବହୁତ ସୁନ୍ଦର ହେଇଛି। ପୁରା ଅବଗଳ ଆମର କେଦାରନାଥ ର ପୁରା ଫଟୋ ପଟକୋପି କରିଦେଇଛନ୍ତି।
ଲୋକମାନେ ଟିକେ ଦର୍ଶକ ଚାହିଁଲେ ବି ଯାଇପାରିବା କମ ବାଟ ତ। ଚାହିଁଲେ ଯାଇ ପାରିବା। ଭଲ ଜାଗା ଟା ସୌନ୍ଦର୍ଯ୍ୟ ଜାଗା ଟା।
ହୁଁ। ନାଇ ବଢିଆ ଲାଗିଲା ନା ଆଉ ତ ଆମର ତ ଦହିବରା ହେଇଥିଲା।
ହଁ ବା।
ଦହିବରା ଟା ତ ଆହୁରି ବଢିଆ ଲାଗିଲା। ଯୋଉ ନେଇକି ଯାଇଥିଲେ ସବୁ। ଆଗ ଦିନ ରାତିରେ ସବୁ ହୁଁ।
ଯଉ ଆମର ପୁଣି ଆ ରୁଟି ଚିଲି କୋବି ଡାଲ ଫ୍ରାଏ। କେତେ କଣ ଖାଇବା ଚିପ୍ସ ଖାଇବାର ହେଳା ନାଇଁ। କୁର୍କୁରି।
ଯା ହଉ ଘରେ। ଘରେ ମାନେ ଏତେ ଲୋକଙ୍କ ପାଇଁ ନେଇକି ସମସ୍ତେ ଯେଉଁ ମିଶିକି ଯେଉଁ ଆମେ ଅଧା ବାପା ମାନେ ସମସ୍ତେ ଅଧା ଅଧା ଯୋଉ ରୋଷେଇ କରିକି ସବୁ ମିଶିକି ନେଇକି ଯାଇଥିଲେ। ଯାଉ ବାହାରେ କୋଉଠି ଆମେ ଖାଇଥିଲେ ଆମର ଟାଇମ ଲସ୍ ହେଇଥାନ୍ତା।
ହଁ ସେ ହୋଟେଲ ବାଲା ରେଡି କରିଥାନ୍ତା ଦେଇଥାନ୍ତା।
ଯେହେତୁ ପଚିଶ ତିରିଶ ଜଣ ହେଲେଣି।
ଆଉ
ଲେଟ୍ ହେଇଥାନ୍ତା। ଯାହା ହଉ ମାନେ ଏଇଟା ଗୋଟେ ଭଲ।
ଶିିବ ତାଙ୍କୁ ଓଲା ନେଇକି ବସା ପୁଣି ତାଙ୍କୁ ଏକାଠି କରିକି ଆଣ।
ହଁ।
ତଥାପି ଛତିଆ ପାଖରେ ଆସିଲା ବେଳୁ ଯୋଉ କାକରା ଖାଇଲେ ଦେଖୁ ସେ ଡେରି ହେଇଗଲା। ଫେରିଲା ବେଳକୁ। ଆଉ
ସେଇଆ ପରା ନଥା କିନ୍ତୁ ବେଶୀ ବହୁତ
ତେଲ କଲ ଓଲେହି ପଇଲେ ଗାଡିରୁ।
ହୁଁ।
ଆ-ଆ ଆଜ୍ଞା।
ସେଇଆ ବରା ନା କିନ୍ତୁ ଏଇଟା ବେଶୀ ଭଲ ଲାଗିଲା କଣ ନା ଆମେ ଯେଉଁ ଠିଆ ହେଇକି ଯେଉଁ ସମସ୍ତେ ମିଶିକି ଏକାଠି ଦହିବରା ଯେଉଁ ଖାଇଲେ ତାପରେ ପରେ ଦହି ପାଣି ହେଲା ଯଦି ମାନେ ଟେଷ୍ଟ ଲାଗିଲା ବଢିଆ ଲାଗିଲା। ତାକୁ ଖାଇ ପିକି ଆସିଲେ। ତାପରେ ଯେଉଁ ଗଲେ ଭିମ୍ କୁଣ୍ଡ ବୁଲିବାକୁ। ଡିମ୍ କୁଣ୍ଡରେ ବି ବହୁତ ଭଲ ଭଲ ମାନେ ଝରଣା ଗୁଡାକ ଚାରିପଟ ନଦୀ ଟା ଯୋଉ ଆସୁଛି। କିବା ପାଣି ମାଡ କରୁଛି। ସେ ବି ବଢିଆ। ହଁ ବହୁତ ଡର ଲାଗିବ ହଁ।
କାହିଁକିନା ଶୀତ ଦିନିଆ ପୁରା ତଳେ ପାଣି ଥିଲା। ଆମ ପାହାଡ ଭଳିଆ ଲାଗିଲା। ବର୍ଷା ହେଇ ନଥିଲା। ଯେତେବେଳେ ପାଣି ଟା ପୁରା ଥିବ ଉପରେ ପୁରା ଘାଇଯାଏ। ଡର ଲାଗିବନି ଟିକେ। ତଥାପି ଲୋକମାନେ ତଥାପି ଲୋକମାନେ ଯାଉଛନ୍ତି ନା। ନା ଆମର ଏରା ହାଟ ଦୁର୍ବଳ।
ହଁ ନାଇଁ ପେ ମେନେ କଥା ହେଲା ଯେତେବେଳେ ବନ୍ୟା ସମୟ ଯୋଉ ସମୟ ଟା ଥାଏ। ଆପଣଙ୍କର ଶ ସେଇ ସମୟରେ ହିଁ ଟିକେ ଡର ଲାଗିବ। କାରଣ ସେ ପୁରା ପାଣି ମାନେ ସେପଟରୁ ପୁରା ପାଣି ପୁରା ଫୁଲ ସେ ପଥର ପଥର ବି ଆଉ ଦେଖା ଯାଉନଥିବ। ସେପଟେ ପୁରା ଫୁଲ ହେଇକି ଆସ ଥିବ ଆଉ ତାରେ ମାଡ ହେଇକି
ରିପ୍ୟାରିଂ ଦରକାର କଲାଣି।
ହଁ ନା ଆମେ ଗଲା ବେଳେକୁ ତ କାମ ଚାଲିଥିଲା ନା।
ହଁ ତାହେଲେ ସେ ପ୍ରତିବର୍ଷ ରିପାରିଂ କରୁଥିବେ। କାହିଁକିନା ସେ ପାଣିରେ ରହୁଛି ନା ଜିନିଷ ଟା।
ହଁ।
ଏତେ ଲୋକ ଲୋଡ ହେଇଯାଉଛନ୍ତି। ନାଇଁ କି? ପ୍ରତିିବର୍ଷ ତାକୁ ଟିକେ ରିପାରିଂ ନ କଲେ ଧର ବହୁତ ଲୋକ ଚଢ଼ିଥିବେ ଭାଙ୍ଗି ରୁଜି ଯିବ। ଜୀବନ ଜୀବ ନା ଏତେ ଲୋକଙ୍କର।
ହୁଁ।
ସେ ଯଉ ବ୍ରିଜ ଟା ଦେଇକି ସେ ଘରକୁ ଯିବାକୁ ଭିତରକୁ, ବ୍ରିଜ ଟା ବି ଟିକେ ମାନେ କମଜୋରିଆ ହେଇଯାଇଚି ତା ପିଲର ଗୁଡା ସବୁ।
ହୁଁ।
ତାକୁ ସରକାର ସବୁ ବର୍ଷ ରିପାରିଙ୍ଗ କରୁଥିବେ ଆଉ। ଶୀତ ଦିନ ଥିଲା ନା ତାପରେ କରିଥିବେ ଆଉ।
ହଁ। ଏବେ ତାର ଯୋଉ ହଁ ତାର ଯୋଉ ବେଳାଭୂମି ଟା ବି ତା ତାର ଯୋଉଠି ପାଣି ଟା ମାଡ ହଉଥିଲା ତ ସେଇଗୁଡାକ ବି କାମ ଚାଲିଥିଲା ନା ଆମେ ଗଲା ବେଳେ ଦେଖିଚୁ।
ହଁ।
ତା ପାଣିରେ ଯୋଉ ସୁଅରେ ଆସିବ, ସେଗୁଡାକ ସବୁ ସିମେଣ୍ଟରେ କରାହେଉଥିଲା ଆଉ ବାଲି ଆଉ ନଥିଲା। ରଖା ହେଲାନି ସେଗୁରା ସବୁ କାଢା ହଉଥିଲା ଆମେ ଦେଖିକି ଆସି ସେ ସବୁ ଷ୍ଟେପ୍ ବାଇଜ୍ ତାଙ୍କର ସବୁ ଷ୍ଟେପ୍ କରୁଥିଲେ ସେତେବେଳକୁ, ଆମର ଯୋଉ ପାହାଚ ସବୁ କରୁଥିଲେ।
ହଁ।
ଧୀରେ ଧୀରେ ହେଇଯାଇଥିବ। ତା ପାଖରେ ବି ସାନ ଘାଗରା ବଡ ଘାଗରା ବି ଥିଲା। କିନ୍ତୁ ଆମେ ଆଉ ଗଲେନି
ଗୋଟିଏ ଦିନ ଟ୍ରାଭେଲିଂ ହୁଁ ଗୋଟିଏ ଦିନ ସ ଟ୍ରାଭେଲିଂ ପାଇଁ ଏ ଜାଗା ନୁହଁ। ଦି ଦିନ। ମାନେ ଦିନେ ଯିବ ଦିନେ ଫେରିବ। ସେ ଅନୁସାରେ ଗାଡି ଭଡାଟା ଅଧିକ ହେଇଯିବ ଆଉ। ରହିବାକୁ ପୁଣି ଏତେ ଲୋକ ଦରକାର।
ହଁ।
ସିଆଡେ କିଏ ଥାନ୍ତେ ଯଦି ବନ୍ଧୁବାନ୍ଧବ ତାଙ୍କ ଘରେ ରହିଲ। ତିରିଶି ଲୋକ କାହା ଘରେ ରହିବ। ପଚିଶ୍ ଜଣ ଲୋ ପାଞ୍ଚ ଜଣ ହେଇଚ ଗୋଟେ କଥା। ଗୋଟେ ହଲ୍ ଦରକାର। ଥି ବ ଯେ, ଏତେ କଥା ଆଉ କିଏ ଭାବିଚି।
ହଁ।
ଦିନେ ଗଲେ ଦିନେ ଫେରିଲେ ସେ ଏରିଆ ଟା ସବୁ ବୁଲିବାଲିକିରି ଆସିବ।
ହଁ ହଁ। ବେଶୀ ଭଲ ଲାଗିଲା ମାନେ ମାଙ୍କ ମନ୍ଦିର ଯୋଉ ଖିଚିକେଶ୍ଵରୀ ମାଙ୍କ ମନ୍ଦିରରେ ଯୋଉ ମା ପୁରା ସା କ୍ଷାତ ପୁରା ଯେମିତି ଦେଖୁଚନ୍ତି ଯେମିତି ମାଆ ହସୁଚନ୍ତି। ନାଚି ନାଚି ହସୁଚନ୍ତି ସେଇଟା ଯେତେ ସୁନ୍ଦର ଲାଗିଲା ମାନେ ସେଠି ଯୋଉ ମାଆଙ୍କୁ ଡାକିଲେ ଯୋଉ ମାଆ ଯୋଉ ଓ କରନ୍ତି ସେଇ ଜାଗାରେ ବି ଆମେ ଦେଖିଲେ ବହୁତ ଦି ତିନି ଜଣଙ୍କ ସହିତ ସେମିତି ମୀରାକଲ୍ ଦେଖିଥିଲେ।
ହଁ ବା।
। ସେଇଟା ଗୋଟେ
ଫୁଲ ପଇଲେ ଯାଇଁକି ଲୋକ ଆସୁଛନ୍ତି ସେଠୁ ଆଉ।
ହଁ। ତାପରେ ତାଙ୍କର ସେ ଯୋଉ ଗଦା ବି ଥିଲା, ଯୋଉ ବୁଲେଇଲେ ଯାଇଁକି ସମସ୍ତେ ତାପରେ ତାର ତ କଣ ପୌରାଣିକ କଣ ହଁ ଭୀମଗଦା। କଣ ପୌରାଣିକ ରୀତିନୀତି ରହିଚି। ହଁ, ଆମେ ତ ଜାଣିନେ ସେ ବିଷୟରେ ତଥାପି ଟିକେ ଟିକେ ଆମେ ସେଇଠି ଜାଣିବାକୁ ଚେଷ୍ଟା କରିଥିଲେ ନାଇଁ କିି।
ହଁ।
ଏଇ ଜିନିଷ ଟା କଣ ବୋଲି ନା ସେ କହିିଥିଲେ ଭୀମଙ୍କ ଗଦା ବୋଲି। ତ ସେଇଟା ଛୁଆମାନେ ସବୁ ଯୋଉ ଉଠେଇକି ବୁଲେଇଲେ
ହଁ।
ସେ ବି ମାନେ
ପ୍ରାକ୍ଟିକାଲ ଦେଖି ହେଲେ ମାନେ ଏଥର ବୁଝିଯିବେ ଦେଖିଲା ମାନେ। ଆ ପ୍ରାକ୍ଟାଲ ଗୋଟେ ଜିନିଷ ନ ଦେଖିଲେ ମୁଁ ତ ଏମିତି ସବୁବେଳେ ଟିଭି ରେ ଦେଖା ଯ ଯେତ ତବେଳେ ମା କିଵରୀ ପାଖରେ କଣ ଫସନ ଫସନ ହୁଏ ଟିଭିରେୁଜ ଦ ମୟୂଭଞ୍ଜର ଅଧିକ ନେତ୍ର ଦେବୀ ମା କେତକେଶ୍ୱରୀଙ୍କ ଆଉ ଏଇ ପୂଜା ହେଲା ଏତିକି ସମୟରେ ଏଇ ପୂଜା ହେଲା ବହୁତ ଭକ୍ତ ଭତ ମାନଙ୍କର ସମାଗମ ହେଇଥିଲା ମୁଁ ଖାଲି ମୁ ଟିକ ଅନେଇଥିଲି କିନ୍ତୁ ତାଙ୍କୁ ପ୍ରାକ୍ଟିକାଲ ଦେଖିକି ଆସିଲା ପରେ ଏବେ ଟିକେ ଦେଖିବାକୁ ଇଚଛ ହବ ଆଉ ଯେତେବେଳେଉୁ ଦେଖିବା ଆମେ ତ ଦେଖଛୁ
କିନ୍ତୁ ସେ ଜାଗା ଟା ବହୁତ ପିସ୍ ନାଇଁ କି ବହୁତ ଶାନ୍ତ ବହୁତ ଶାନ୍ତି। ନା ଜାଗା ପୁରା ଥଣ୍ଡା ଥାାଇ ମାନେ ତ ଟିକିେ ଗରମ ଲାଗୁଥାଏ ତଥାପି ସେ ଜାଗାଟା ପୁରା ପୁରା ଥଣ୍ଡା
ହବା।
ଆଉ ବହୁତ ବଢିଆ ବି ଲାଗିଲା।
ସୁନ୍ଦର ଜାଗା ଟା ପୁରା।
ଆଉଥରେ ଆମେ କେତେବେଳେ ଯିବା ଆଉ ବାହାରିବା ଆଉ ଆଉ
ହଁ ସମସ୍ତେ ଗୋଟେ ପ୍ଲାନ୍ କରିକି କଲେକ୍ସନ କରି ଯିବା ଆଉ।
ହଉ ଠିକ୍ ଅଛି ଅପା ରହିଲି ଆଁ।
ହଁ ହଁ।